ହ୍ୟାଲୋ କଣ କରୁଛ?
ଏଇଠି ବସିଛି ଆଉ ତମେ କଣ କରୁଛ?
ମୁଁ ବି ଏଇଠି ବସିଛି ଆଉ ଆଉ ବର୍ଷା ହଉଛି?
ହଁ ବର୍ଷା ହଉଛି ଦି ଦିନ ହେଲାଣି ଆଉ।
ଓହୋ।
ହୁଁ।
ଆଉ କଣ ଖାଇଥିଲେ?
ଖାଇଥିଲୁ ଆଜି ସକାଳୁ ଇଟଲି ଚଟଣୀ ଆଉ ମଟର୍ ତରକାରି।
ଓହୋ। ହଉ ଆ ମୁଁ ଖାଇଥିଲି ରୁଟି ଆଉ ସନ୍ତୁଳା।
ହଁ ହଁ ଆଉ ତମକୁ ଇଡଲି ବନେଇ ଆସେ?
ହଁ ଶିଖିଛି।
ପରିକ ମାନେ କାଲିଠାରୁ କରିଛ ଆଉ ମାନେ ବିରି ଚାଉଳରେ ସାଧାରଣତଃ ହୁଏ ନା?
ହଁ।
କାଲି କିନ୍ତୁ ଆମେ ଆଉ ଗୋଟେ ଇଏରେ କରିଛୁ ସୁଜି ଆଉ ବତରେଇଦେଲୁ
ହଁ।
ଯିବି ଟିକେ ତାକୁ ଧୋଇ ଦେଇ କି ଭଲ ଘରେ ଦି ତିନି ଥର ଧୋଇକି ତାକୁ ଆଙ୍ଗୁଳିଏ ଦି ଆଙ୍ଗୁଳିଏ ପାଣି ତା ଉପରେ ହଁ ସୁଝି ସୁଝିକି ଧୋଇକି ତା ଦେହରେ ପାଣି ଟିକେ ତା ଉପରେ ଟିକେ ହେଲା ଶୁଭୁଛି ନା
ହଁ ହଁ ହୁଁ।
ତାପରେ କାଲି ରାତିରୁ ବତୁରଇଥିଲ ବିରି ବିରିର ବି ପରିମାଣ ରହିବ ଯଦି ଗୋଟେ କେଜି ସୁଜି ହବ ଅଢେଇ ଶହ ଗ୍ରାମ ବିରି ତାକୁ ବତୁରେଇ ଦେଇକି ସକାଳୁ କରିକି କରିକି
ହୁଁ।
କପଡ଼ା ପକେଇଲେ
ଓହୋ।
ହଁ ଆଉ ଚଟଣି ବନେଇବା
ସେଇଟା ଟିକିଏ ସ୍ମୁଥି ହେଇଥିବ ବି ସେ
ହଁ ପୁରା ଦୋକାନ ବାଲା ଯେମିତି ବନାନ୍ତି
ଓ ହୋ। କାଲି ସେଟା ଯୋଉ ବିରିଟା ବଟା ହେଲା ନା ଆଜି ସେ ହଁ।
ନାଇଁ ନାଇଁ ସକାଳୁ ବିରିଟା ବଟା ହେଇକି ତା ସହିତ ମିକ୍ସ ହେଲା
ଓହୋ ହୋ ହୋ।
ହଉ ଆଉ ଯୋଉଁ ଚଟନୀ ବନେଇବା ଜାଣିଛ?
ନାଇଁ କହୁନାହାନ୍ତି।
ଫାଳ ଫୁଟକୁ ଦଶ ପନ୍ଦର ମିନିଟ୍ ପୂର୍ବରୁ ବତୁରେଇ ଦବ
ହୁଁ।
ହେଲା ତାପରେ ସେଇଠୁ ବତୁରୀ ଦେଇକି ତାକୁ ସେଇଠୁ ତେଲରେ ଟିକେ ହାଲକା ଭାଜିଦବ
ହୁଁ।
ତାପରେ ବାଦାମକୁ ବି ହାଲକା ଭାଜିବ
ହୁଁ।
ଚିନା ବାଦାମ ନଡିଆ ଟିକେ କୋରେଇକି
ହୁଁ।
ତାକୁ ତା ସହିତ ପକେଇବ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ
ହୁଁ।
ଗ୍ରାଇଣ୍ଡିଙ୍ଗ କରିଦେଇକି ଗଲା ତେଲ ଦେଇକି ଭୃଷଙ୍ଗ ପତ୍ର
ହୁଁ।
ତାପରେ ଫୁଟଣ ଦେଇକି ସେ ମିକ୍ସଚର ଟାକୁ ତା ଦେହରେ ପକେଇଦବ ଆଉ ଙ୍କ ମାରିଦବ ହେଇଗଲା ଆଉ ଏଇଟା ଆମ ଘରେ ସ ମସ୍ତଙ୍କର ପସନ୍ଦ ଏଇ ମା କିନ୍ତୁ ଏଇଟା ବଢିଆସେ ବନାନ୍ତି।
ଭଲ ଆଉ।
ହୁଁ।
ଇଟଲି ରେ ତ ଚଟଣୀଟା ନିହାତି ଦରକାର।
ହଁ ଗୁନୁର ବି ପସନ୍ଦ।
ହଁ।
ଗୁନୁ କହୁଛି ମୋର ବି ସାଙ୍ଗମାନେ ଏଇଆ ଆଣୁଛନ୍ତି ମୁଁ ବି ନେବି।
ଆଜି ସେ ଟିଫିନ ନେଇକି ଯାଇଛି। ଇ ଇ ହଁ ହଁ।
ରାଜି ହଉନଥିଲା ନା ସ୍କୁଲ ଯିବିନି ଶୋଇବି।
କଣ କରିବା ଛୁଆ ତ ସେମତି ହେବେ ଆଉ।
ବର୍ଷା ଦିନ ଦି ଚାରି ଘଣ୍ଟା ପଳେଇଲେ ଭଲ।
ହଁ ଘରେ ଉତ୍ପାତ ହବା ଅପେକ୍ଷା ଯାଇକି ବସିବା ଭଲ।
ଏପଟେ ବି ତମେ ତମର କାମ କରିଦବ।
ହଁ।
ଆଉ ବର୍ଷାରେ କେମିତି କଣ ଦି ଦିନ ହେଲାଣି କଣ କରୁଛ?
କଣ ବର୍ଷା ତ ହଉଛି ଆଉ ପରୀକ୍ଷା ତ ମୋର ଅଛି ସେମତି ଟିକେ ଟିକେ ପାଠ ପଢା ବି ଚାଲିଛି ଆଉ।
ହଁ।
ଏମିତି ଘର କାମ ଟିକେ ଟିକେ ଚାଲିଛି ଏମିତି ସବୁ ଆମ ତ ଝିଅ ମାନେ ତ ସବୁ କିଛି ବାଲାନ୍ସ କରିକି ଚାଲିବା ଦରକାର।
ହଁ ବା ଆଉ। ଘରେ ରହିଲେ ସବୁ ଆଡକୁ ଦେଖିବ ଆଉ ହୁଁ।
ଏଇନେ ତ ହ ବା ନାଇଁ ବର୍ଷାରେ ଟିକେ କାମ ବନ୍ଦ ଥିବ ନା ଘର କାମ ଘର କାମ ମାନେ କଣ
ମାନେ ଯୋଉ ଘରେ ରୋଷେଇ ବାସ ଏଇ ସବୁ ଜିନିଷ ଗୁଡା।
ହଁ ଠିକ ଅଛି ଘର କରଣା କାମ ହଁ ହ।
ହଁ। ସବୁ ଜିନିଷ ହ୍ୟାଣ୍ଡଲ କରିବାକୁ ପଡିବ ଆଉ ମୋ ମାଆ ଅଧା ଅଧି କରିକି ଗଲେ ମୁଁ ଆଉ ଯଉ ବାକି ଥିବ ମୁଁ ତାକୁ ପୂରଣ କରିି ହଉ ରୋଷେଇରେ ଆଉ।
ହଁ ଘରେ କଣ କମ କାମ ରହୁଛି? ଲୁଗାପଟା ଧୁଆ ସଫା ଭଙ୍ଗା ଭଙ୍ଗି ସାଇଜ ସୁତର ନିଟ୍ ଏଣ୍ଡ କ୍ଲିୀନ୍ କଲା ବେଳକୁ
ହୁଁ।
ଆଉ ମାମା ଖାଇକି କଣ ରୁଟି ସୁନ୍ତଳା ଖାଇକି ଯିବେ ନା
ଥି ସେ ଚା ଟିକିଏ ପିଇକିରି ଯାଏ ଚା ମାନେ ଚୂଡ଼ା ଭଜା ମୁଡ଼ି ଯାହା ଥିବ ଯାଏ ରୁଟି ଯାହା ଥିବ ଖାଇକି ଯାଏ। ଆଉ ସେଠି ତ ସ୍କୁଲ ରେ ଲଞ୍ଚ କରେ।
ହଁ ହଁ।
ଆଉ ରାତିରେ ଆସିକି ଖାଇବା ଆଉ।
ହଁ ହଁ ତମ ଘରଠାରୁ କେତେ କିଲୋମିଟର ମାମାଙ୍କ ସ୍କୁଲ?
କିଲୋମିଟର ହଁ ମାନେ ସଟକଟ ରେ କେନାଲ କନ୍ଧ ପଟେ ଗଲେ ମାନେ ଦଶ ମ ପାଞ୍ଚ ମିନିଟ୍ ଲାଗେ ଚାଲିକିରି ଗଲେ ଦଶ ସାତ ଆଠ ମିନିଟ୍ ଲାଗେ ଚାଲି ଗଲେ ଆଉ ସେ ରୋଡ ଟା ଯେହେତୁ ବର୍ଷା ଦିନ ଏତେ ଲୋକ ଯିବା ଆସିବା କରନ୍ତିନି। ଜଙ୍ଗଲ ହେଇଯାଇଛି ତ ସେପଟେ ମେନ ରୋଡ ପ ଟେ ଗଲେ ଯୋଉ ଆମେ ଜାହାନି ଯଉ ପଟେ ଯାଉ କି ସେଇଠି ପୁରା ମେନ ରୋଡ ସ୍କୁଲ ଟା ପଡିବ ତ ଗାଡିରେ ଗଲେ ସେଇ ପା ହୁଁ ତିନ ଚାରି ମିିନିଟ୍।
ତାହେଲେ ମୁଁ ବହୁତ ପାଖ ଅଛି ଆଉ।
ହଁ ଚାଲି ଚାଲିିକି ଯାଇ ହବ।
ଓଁ ହଁ।
ଯାହା ହଉ ଷ୍ଟାର୍ଟିଙ୍ଗ ରୁ ସେଇଠି ହିଁ ରହିଛି ଗୋଟେ ସୁବିଧା ଆମ ପାଇଁ କହିବାକୁ ଗଲେ।
ହଁ ତାପରେ ବି ଯଦି ଭଲ କାମ ମାନେ ସମସ୍ତେ ଛାଡିବାକୁ ବି ନାରାଜ।
ହଁ ନା ତାପରେ ଟ୍ରାନ୍ସଫର୍ ହବାର ଇଏ ଯେ ଏ ଯୋଉ ଧରି ଦେଇଛି ବିଓ ଲ କାମ ଯଉ ଯୋଉ ବିୱଲ ହେଇଯାଇଛି ହଁ ବିଓଲ ହେଇଯାଇଛି ତ ବିୟଲ ମାନେ ଲୋକାଲ ଏରିଆରେ ତମେ ସର୍ଭି ସବୁ କର ନା ତ ସେ ସେଥିପାଇଁ ଆଉ ଟ୍ରାନ୍ସଫର୍ ତାଙ୍କର ସେମିତି ନାହିଁ ଆଉ।
ନାଇଁ ଭଲ ଅଛି ପାଖା ପାଖି ତାପରେ ବି ଇମ୍ପ୍ରେସନ ଭଲ ଅଛି ଲୋକମାନେ ଚାହୁଁଛନ୍ତି ଆଉ ନ ଛାଡିବାକୁ ଚାହୁଁଛନ୍ତି ଆଉ।
ତ ଯଦି ୱାନ୍ସ ବିଓଲ୍ ଛାଡ଼ିଦବ ଦେନ୍ ଟ୍ରାନ୍ସଫର୍ ହେବାରଟା ପକ୍କା। ଆଉ ଏ ନାଇଁ ଚାଲିଛି ତ ଚାଲିଛି। ସେମାନେ କଣ ଆମ ପରିକା ଏମିତି ଫୋନ ରେ ଏତେ ଆକ୍ଟିଭ ମାନେ ଫୋନ କାମ ଗୁଡା କରିବା ପାଇଁ କଣ ଜାଣିଛନ୍ତି ତାଙ୍କର ନଲେଜ ଅଛି କିନ୍ତୁ ତାଙ୍କର ଏଇ ଜିନିଷ ଗୁଡ଼ା ଏବେ ସବୁ ଯୋଉ ଜନଗଣନା କି ଯୋଉ ବି ଏ ଆଇ ଆର କାମ ଏଇଗୁଡା ସବୁ ଫୋନ ରେ ସବୁ ଇଏ ଗୁଡା ହବା
ସବୁ ତ ଫୋନ ପେ ରେ ଆଉ ମିଡ ଡେ ମିଲ୍ ଠୁ ଆରମ୍ଭ କରି ସବୁ।
ସବୁ ହିଁ ଫୋନରେ ଡାଟା ତାଙ୍କର ଇଏ କରିବା ପାଇଁ ହଁ ହଁ ତ ସେଗୁଡ଼ା ଯାହା ମୋ ବାପା ଟିକେ ବହୁତ ମାନେ ଫୋନେ ଅଭିଜ୍ଞତା ତାଙ୍କର ବହୁତ ଅଧିକ। ତ ଏଇ ଏସ୍ଆଇର କାମ ଗୁଡା ମୁ ବାପ ସବୁ ବାଡେଇ ଦେଲି ସବୁ।
ହଁ ଏସ୍ ଆର ରେ ପୁଣି ଭୁଲ ଭଟକା ଇଏ ସେ ଏ କଣ କେତେ ଡାଉନଲୋଡ କରିବାକୁ ପଡୁଛି ହଁ।
ହଁ ସେମାନେ ଏଇ ଜାଣିଛ ନା ନାଇଁ ଏଇ ଯୋଉ ଓ ଏଇ ଯୋଉ ବିୟଲ କାମ, ଯୋଉ ନ କରିପାରିବା ଲାଗି ଗୋଟେ ଲୋକଟା ହିଁ ସୁଇସାଇଡ କରିଲା। ଏ ଏତେ ପ୍ରେସରାଇଜରେ ସୁଇସାଇଡ୍ କରିଦେଲା।
ହେ ଭଗବାନ।
ହଁ ବା। ମାନେ ନ୍ୟୁଜରେ ଆସିଥିଲା କି, ଏତେ ପ୍ରେସରାଇଜ ତମର ଯଦି ତମ ଏରିଆର ଥିବ, ମାନେ ମାନେ ଥିବେ। ଅ ହଜାରେ ପାଖାପାଖି, ତ ତାଙ୍କୁ ତମେ ସବୁ ଡାଟା କଲେକ୍ଟ୍ କଲା ବେଳକୁ ସବୁ ଯାକ କଣ ଗୋ ତମ ଏରିଆରେ ରହୁ ଛନ୍ତି କି? କିଏ ଭୁବନେଶ୍ଵର, କଟକ, କିଏ କେତେ କୁଆଡେ ରହୁଛନ୍ତି। ତାଙ୍କ ଠାରୁ ସବୁ ଡାଟା କଲେକ୍ଟ୍ କରିହବକି, ତମର ଟାଇମ୍ ପିରିୟଡ ବି କମ୍ ଥିବ। ତ ଏଇଟା ପ୍ରେସରାଇଜ, ଆଉ ବିଡିଓ ଆଉ ତହସିଲଦାର ତମକୁ ଏମିତି ହଇରାଣ କରି ଫୋନ କରିବେ ଯେ ତମେ ନାଇଁ ବୋଲି କହିବ କି, ମରିଯିବା ପାଇଁ ଇଚ୍ଛା ହବ।
ହଁ, ସ୍କୁଲ ସହିତ ଏଇଟା ମ୍ୟାନେଜମେଣ୍ଟ କରିବା ବହୁତ
ହଁ, ଆଉ ସେମିତି ଗୋଟେ ବଡ ଆମାଉଣ୍ଟ ଭଲା ଦିଅନ୍ତେ, ଏଇଟା ବର୍ଷକୁ ମାତ୍ର ବାର ହଜାର।
ଓ ହୋ, ହୋ।
ହଁ ଏକ୍ସଟ୍ରା ପଇସା ଟା ହେଲା, ତମେ ଏତେ ଖ ଟି ଖଟି ଡୋର ଟୁ ଡୋର୍ କାମ କରିକରି, ବର୍ଷକୁ ବାର ହଜାର ପାଇବା ମାତ୍ର। କିନ୍ତୁ ସୁପରଭାଇଜର ମାନଙ୍କର କିଛି କାମ ନାହିଁ। କେବଳ ୟାଙ୍କୁ ଗାଇଡେନ୍ସ ଦେବେ, ତାଙ୍କର ଅଠର ହଜାର।
ଆରେ ବାପାରେ।
ହଁ।
ମୁଁ କଣ, ସମସ୍ତେ କଣ ସବୁ କିିଛି ଜାଣିଛ
ସୁପରଭାଇଜର କିନ୍ତୁ ଡୋର ଟୁ ଡୋର କାମ କରିବେନି, କିନ୍ତୁ ଏମାନେ ଖାଲି ତାଙ୍କୁ ଗାଇଡ଼ାନ୍ସ ଦେବେକି ଏଇଟା ଏଇଟା ଖାଲି ପାଟିରେ କହିବେ। କିନ୍ତୁ ତାଙ୍କର ସାଲା ରିଟା ଅଧିକ, କରଣ ସେ ସୁପରଭାଇଜର ଆଉ କଣ।
ହଁ ହୁଁ।
ହଁ। ଏଇଟା ହେଲା ଅସୁବିଧା।
ହଁ।
ଏ ମାନେ ଗୋଟେ ଗୋଟେ ଗମେଣ୍ଟ୍ ର ଯୋଉ ଜିନିଷ ଗୁଡା ପକେଇ ଦଉଛି ଗୋଟେ ଲେଖା ସର୍ଭେ, କି ଏଇଟା ତ ଏମାନଙ୍କୁ ବହୁତ ଡିଫିକଲ୍ଟ୍ ହେଇଯାଉଛି। ଏମାନେ ଫ୍ରେଶ୍ ପିଲା ଗୁଡା ଆମେ ମାନେ ଆମେ କରିପାରିବା। ଫୋନ୍ ସହିତ ପୁରା ଆକୁଏଣ୍ଟଟେଡ୍ ଆମେ କରିପାରିବା।
ହଁ।
ତ ସେମାନେ କଣ କରିପାରିବେ ଯେ ଏ ଫୋନରେ ଯେ? ତାଙ୍କ ଫ୍ୟାମିଲି ମେମ୍ବର ପୁଅ ଝିଅ କି ପୁତୁରା, ଏମତି କିଏ କରିବ ନା ଆଉ। ଆଉ ସମସ୍ତେ କଣ ଆଭେଲେବୁଲ ଥିବେ ଘରେ? ପୁଅ ପୁତୁରା କି ଝିଅ ଗୁଡା ସବୁ କିଏ ଥିବେ ଆଭେଲେବୁଲ?
କିଏ କୁଆଡେ ପଢୁଥିବେ କଣ କରୁଥିବେ? ହଁ ହଁ ସେଇଟା ହଉଛି କେତେ ବଡ ଅସୁବିଧା କଥା ଆଉ। ଏତେ ହାଡ଼ କାମ।
ହଁ, ଯାହାହଉ ଏଟା ସରିଗଲା ଆଉ। ହଁ। ମାସେ ଗୋଟେ, ଦିଟା ଏମିତି ଖାଲି ସୋଉ। ହଉ ତାଙ୍କୁ ଶୋ କରେ, ହଁ ଏ ଏତିକଟା ଶୋ କରିବ ତାଙ୍କୁ ଅଲରେଡି ବ୍ଲକ ରେ ସୋ କରିବ କି ତମର ଏତିକିଟା ଡିପୋଜିଟ୍ କରିଛ। ତାପରେ ସେ ଆମ ଚଢଣ ଆଉ, ପୁରା ଚଢିବ ମାନେ ଅଲଗା ପ୍ରକାର ଆଉ। ସୁପରଭାଇଜଟୁ ଲଗେଇକି ବିଡ଼ିଓ ତସିଲାଦାର ସମସ୍ତେ ଫୋନ କରି ଚଢିବେ ଆଉ, ତ ନିଦ ହଜିଯାଇଛି ଆମର ପୁରା।
ହଁ, ଅନଲାଇନ ଜିନିଷ ଟା ଜଣା ପଡିଯାଉଛି। ଏ ଏତିକି, ଏତିକି, ଏତିକି ଦିନ ଭିତରେ ଏଇଟା ଟାର୍ଗେଟ। ଟାର୍ଗେଟ ଦେଇଥିବେ ଏତିକ ଦିନି ଭିତରେ ଏତକ କପ୍ଲିଟ୍ କରିବ।
ତ ମିଛ ବି କହିପାରିବନି ତାଙ୍କୁ ଅଲରେଡି ଶୋ କରୁଥିବ ତ ମିଛ ବି କହିପାରିବନି। ଏଇ ଯା ହଉ ଜିନିଷ ଗୁଡା କାମ ସରିଗଲା ପୁରା ଟେନସ ଥଣ୍ଡା ପଡିଥିଲା।
ହଁ ଭଲ ହେଲା ଆଉ।
ହଁ। ଆଉ ଆଜି ଖରାବେଳ ରୋଷେଇ କଣ?
ଆଜି ତ ବୁଧବାର ଅଛି।
ହୁଁ।
ତାପରେ ଭାତ ହବ ବୋଧେ, ଆମିଷ ହବ ଅଣ୍ଡା ତରକାରୀ। ଆଉ ବାକି ସାଧାରେ କଲରା ଆଳୁ ଭଜା ଆଉ କଣ ଏତିକି ଅଛି ଆଉ ପ୍ରୋଗ୍ରାମ।
ହଉ ଆଜି ତ ସମୟ ଅଛି ନେକ୍ସଟ କଲରେ କଥା ହେବା।
ହଉ ଠିକ ଅଛି ଠିକ୍ ଅଛି।
ହୁଁ।